ଓହୋ
ହ୍ୟାଲୋ
କଣ କରୁଛୁ?
ଏଇଠି ଦାଣ୍ଡ ବଟ ହଉଛି ନା ପବନ ହଉଛି ଯେ ଠିଆ ହେଇଛି ଟିକେ ଆଉ
ଓହୋ ହଁ ଦେହ ପା ସବୁ ଭଲ ଓହୋ ଖାଇଛୁ କଣ?
ନାଇଁ ଭୁଜା ଖାଇଥିଲି ଖାଇନି କିଛି ଭାତ ଖାଇନି ଭୁଜା ଖାଇଥିଲି।
ଓହୋ ଭଲ ଆଉ ଭାତ କେତେଥିଲେ ଖାଇବୁ।
ଭାତ ଆ ଟିକେ ଗଲେ ଖାଇ
ଉଁ ରୋଷେଇ କରି ସାରିଲୁଣି?
ହଁ ରୋଷେଇ ସାରିଗଲାଣି।
କଣ ରୋଷେଇ କରିଛୁ ଆଜି
ଆଜି ଦହି ବାଇଗଣୀ ହେଇଛି ଆଉ ଉଁ ଉଁ ସୋୟାବିନ ବଡି ତରକାରୀ ହେଇଛି।
ଓହୋ ଦହି ବାଇଗଣ କେମତି ବନଉଛୁ?
ଦହିଟାକୁ ଉଁ ଉଁ ଫେଣ୍ଟି ଦବ ଟିକେ ଗୋଟେ ଜାଗାକୁ ଫେଣ୍ଟିିକି ହଉଛି ଆଖି ଦେଇଛି ଆଉ ବାଇଗଣ ଟାକୁ ଟିକେ ହଲଦି ହଳଦୀ ଲୁଣ ଗୋଳେଇକି ଟିକେ ଛାଣି ଦବ।
ହୁଁ
ଛାଣିଦେଲେ ବି ତାପରେ ଏଇ ଯୋଉ ପଞ୍ଚବନ ଫୁଟଣ ଫୁଟେଇକି ସେ ଦହିକି ଆଉ ବାଇଗଣକୁ ଛାଡା ହେଇଯିବା।
ହୁଁ
ଦହିଟା ଟିକେ ଫୁଟିଗଲେ କି ଓହ୍ଲା ହେଇଯିବ
ଓହୋ ତାକୁ ଭା ଭାଜୁନ ଆଉ
ହଁ ଭାଜିଲେ ହବ ଏମତି ଛାଣିଦେଲେ ହେଲେ ବି ହବ ଯେମିତି କଲେ ସେମିତି ହବ
ଓହୋ ଆଉ ଚୁଲିରେ ଦହିଟା ବସେଇଲେ ଦହି ଫାଟିଯିବନି।
ନାଇଁ ମାନେ କଣ ଜୋରା ଜାଳ କି ମାନେ ଏମିତି ଅଳ୍ପ ଜାଳରେ ହଉଛି ନା ଇଏ କରାହବ।
ଓହୋ ତ ଏଇଟା ଗରମ ହେଲେ ପା ଛେନା ହେଇଯାଏ।
ଆଁ
ଦହିଟା ଗରମ ହେଲା ପରା ଛେନା ହେଇଯାଏ।
ଛେନା ହେଇଯାଏ ନାଇଁ ତ
ମୁଁ ତ ଯେତେଥର କରିଛି ତାକୁ ଗରମ କରିଦେଇଥିବି ଯଦି ଟିକେ ଗରମ ଗରମ ଯଦି ପକେଇବି ଦେବି ସେ ଛେନା ଛିଡି ଯିବ।
ମେଣ୍ଡି ମେଣ୍ଡି ହେଇଯାଏ।
ହଁ ମେଣ୍ଡି ବିଣ୍ଡି ମେଣ୍ଡି ମଣ୍ଡି ହେଇଯାଏ କଣ ପାଇଁ କେଆଣି? ଆଉ କଣ କରିଛୁ ସୋୟାବିନି?
ଛୁଆ ବିିନ ବଡ଼ି ତରକାରୀ।
ଓହୋ ଭାତ ଡାଲି କଲୁ।
ନା ହଜି ଦହିବାଇଗଣି ତ ହେଇଛି। ବୋଲି ଉଁ ହେଇନି।
ଓ ହୋ ଆଉ ଗାଁ ଆଡେ କେବେ ଆସିବୁ?
ଗାଁ ଆଡେ ଆଉ। କାଲି ପହର ଦିନ ଆଡୁ ଦେଖି ଯିବି। ଯିବା ଆଉ।
ହଁ ଆଉ ମଉସା ଆସିଛନ୍ତି?
ନା ବାହାରେ ଅଛନ୍ତି।
ଓହୋ ଆଉ କେବେ କଣ ଆସିବେ ସେ?
ଆର ମାସରେ ଆସିବେ ବୋଲି କହୁଥିଲେ ତ।
ଓହୋ ଭଲ କଥା ଆଉ ଆଉ ତମ ଆଡେ ପାଗ କେମିତି ଆଜି ଅଛି।
ମେଘୁଆ ପାଗ ହେଇଛି। ନାଇଁ ବର୍ଷା କାଲି ହେଇଥିଲା ଟିକେ। ଆଜି ବର୍ଷା ହେଇନି ମେଘୁଆ କରିକି ଅଛି।
ଓହୋ ଆମ ପଟେ ହେଲେ ମେଘୁଆ ହେଇଛି ଯେ କାଲି ବି ଆମର ବି କାଲି ବର୍ଷା ହେଇଥିଲା।
ହୁଁ।
ହଁ ବା।
ଜୋରିଆ ଜୋରିଆ ବର୍ଷା ନା ଅଳ୍ପ ବର୍ଷା ହେଇ ହାଲୋ।
ନା ମ ଅଳ୍ପ ଅଳ୍ପ ବର୍ଷା ହେଇଥିଲା ଆଜି କି ହବ ଏ କଣ କି ଏମିତି ମେଘୁଆ ହେଇ କି ଏମିତି ରଖିଥିବ କେଜାଣି।
ହୁଁ।
ହଁ। ଭଲ କଥା ଆଉ।
ହୁଁ।
ଆଉ ସୁରଟ ଆଡେ ଯାଇନୁ?
ନାଁ ସୁୁରଡ଼ ଆଡେ ଯାଇ ନି ମଉସା ନେଉନାହାନ୍ତି ସ ସୁରାଡ ଆଡେ ଆଉ ଯିବୁ କି କାଲି।
ଓ ହୋ। ତୁ ଆର ବର୍ଷ ଜଉ ଯାଇଥିଲୁ ମୋ ପାଇଁ ଡ୍ରେସ କିଣିକି ନେଇଥିଲୁ। ହେଲା।
ହଁ।
ତୁ ନେ ମୋ ମା ମୋ ହଁ ପରା। ତୁ ଆଣିଥିଲୁ ମୁଁ ଦେଖିନି କିନ୍ତୁ କିନ୍ତିଆ ଡ୍ରେସ କଣ ବୋଲି। ମୋ ବ ଉଁ ମୋ ମାଇଁଙ୍କୁ ନେଇକିନା ଦେଇଥିଲୁ ମୋ ମାଇଁ କହିଲେ କହିଲେ ଝିଅ ଟା ମୁଁ ରଖିଦଉଛି। ମୋ ମାଇଁ ହେଇଟା ରଖିଦେଇଥିଲେ ନେଇ କିନା କିଆଣି ମୁଁ ତ ଦେଖିନି ଦିନକ ପାଇଁ ସେ ପିନ୍ଧିବାର। ପିନ୍ଧିଥିବେ ବୋଧେ ଆଉ ମୁଁ କହିଲି ହଉ ହଉ ରଖ ମୋର ତ କେତେ ଡ୍ରେସ ଅଛି। ସେ କିନ୍ତୁ ସେଟା ରଖିଥିଲେ।
ସିଆଡେ କେମିତିଷ୍ଟା ଯାଇଥିଲା ଭରି
ମୁଁ କେମତି ଜାଣିଲି ଆଈ ନେଇକି ଦେଇଥିବ ଯଦି ଦେଇଥିବଉ ୟା ଫିର ତୁ ନେଇକି ଦେଇଥିବୁ ଯଦି ଦେଇଥିବୁ।
ମୁଁ ତ ସିଆଡା ହଉଛି ନାଇ ଏ ଏଇନି। ଆଇ ନହେଲେ ଏପଟ ସେପଟ କରିକି ନହଲେ ସିଆଡେ ହଜିନା ପଳେଇଥିବ କନ୍ଦଇଯାଇଥିବ ବୋଲିକି ସିଆଡେ ଏକା ଯାଇଥିବ ନହେଲେ।
ନାଇଁ ନାଇଁ କଣ ହେଇଛି କହନି ବୋଉ କହୁଥିଲା ଏଇନା କହିଲା ଚୁମୁକି ମାଉସୀ ହଉଛି ଯାଇଥିଲା ତମ ଗାଁ କୁ ଯେ ଆଈ କଣ କରିଥିଲା ଡ୍ରେସ ଟା ହଉଛି ଦେଇ ଦେଇେଦେଇଥିଲା ତା ସାଙ୍ଗରେ ତ ସିଏ ସିଆଡେ ନେଇ ଯାଇ ପଜ
ଓ ହୁଁ।
ହଁ ମୁ କହିଲି ହଁ ହଉ ରଖିବ ବୋଲି କହୁଛନ୍ତି ତ ଆଉ ରଖନ୍ତୁ ଆଉ ବାକି ସେ ତ ପିନ୍ଧିଲେ ନ ପିନ୍ଧିଲେ ମୁଁ ଜାଣିନି। ତାଙ୍କ କୋଉ ହେଇଥିବ ସାତଟା ହେଇଥିବ ସାତଟା ପଳଉଥିଲା ପ୍ୟାଣ୍ଟ ଟା ମୁଁ ଜାଣିନି ହେଇଥିବ କି ନାଇଁ।
ହୁଁ।
ହୁଁ।
ନା ପ୍ୟାଣ୍ଟ ସାର୍ଟ ହେତେ ବାଗ ନାହିଁ ଖାଲି ବାଗ ଟିକି ନାଗୁଛି ବୋଲି। ଖାଲି ଶାଢୀ ଗୁଡା ଟିକେ ସାଙ୍ଗ ବାଗ ଲାଗୁଛି ଆଉ ସିଆଡେ ଆମର ଏପଟରେ ଯେମତି ଡ୍ରେସ ଗୁରା ଇଏ ଭଲ ଲାଗୁଛି ସେପଟ ସେମତି ଡ୍ରେସ ଗୁରା ଏତେ ବାଗ ଲାଗୁନି।
ଓହୋ ମଉସା କହିବୁ ତାହେଲେ ଶାଢୀ ନେଇକି ଆସିବ ଆଉ।
ମଉସା ଙ୍କୁ ଶାଢ଼ୀ ବଛା ଜଣା ଅଛି କି ଜାଣି ଦେବେ।
ଆଉ
ଶାଢୀ ତାଙ୍କ ନିଜ ପାଇଁ ପ୍ୟାଣ୍ଟ ଶାଢୀ ବାଛବା ଜଣ ନାହିଁ ଶାଢୀ ହଉଛି ବାଛିକି ଆଉ ଦେ ଆମ ପାଇଁ।
ଆଉ ସିଏ କୋଉଥିରେ କାମ କରୁଛନ୍ତି?
ସୂତା କଳ। ଯୋଉଏ ଯୋଉ ବ୍ଲାଉଜ ଯୋଉ ପି ନୁହଁ ସେଇଟା ହଉଛି କିନା ସେଇ ଇଏରେ କାମ କରୁଛନ୍ତି।
ଓହୋ
ଯୋଉ ବ୍ଲାଉଜ କପଡା ଆସିଲେ କି ଆଉ ରେ ଇଏ ସିଲେଇ ହଉନି କି
ହଁ ହଁ ହଁ
ସେଇ ସେଇ ମେସିନ ଚଲଉଛନ୍ତି।
ଓହୋ କେତେ ଟଙ୍କା କେମତି କଣ ଦଉଛନ୍ତି ସେଇଥିରେ
ଏବେ ଆଗରୁ ଯୋଉ କମ୍ପାନୀଟା ଥିଲେ ସେଇଟାରେ ହଉଛି ନା କମ ହଉଛି ଦରମା ହଉଥିଲା ଏଇଟାରେ ଏବେ ପନ୍ଦର ହଜାର କୋଡିଏ ହଜାର ଦରମା ବାହାରୁଛି।
ଓହୋ ଭଲ ତ ଅଧିକି। ଆଉ ତୋତେ ପଇସା ଦଉଛନ୍ତି ନା ନାଇଁ
ନାଇଁ ମତେ ପଇସା ପତ୍ର ଦଉନାହାନ୍ତି ତାଙ୍କ ମା କ ଭଉଣୀ ଦଉଛନ୍ତିଛନ୍ତି ସେ ମତେ ଦଉନାହାନ୍ତି।
ଓହୋ କଣ ପାଇଁ ମାଗୁନ ତାଙ୍କୁ ତ ମତେ ପଇସା ଦିଅ ଆଉ ମୁଁ କେମିତି ଚଳିବି।
ମାଗିଲେକି କହୁଛନ୍ତି ପଇସା ତାର କଣ ପତର କଣ ଅଭାବ ହେଇଯାଉଛି କିଠିକି ଯେ ପଇସା ହଉଛି ନା ଇଏ ନବୁ ମୋ ପାଖରେ ପଇସା ପତ୍ର ନାହିଁ ମତେ ଦଉନାହାନ୍ତି। ପୁରା
ଅଭାବ ହେଲେ ନହେଲେ ବି ଗୋଟେ ପଇସା ଟା ହଉଛି ରଖିବନି ଗୋଟେ ପାଖରେ। ସୁବିଧା ଅସୁବିଧା ଅଛି। କେତେବେଳେ ଦରକାର କଣ ହବ? କିଛି ବି ତ କେତେବେଳେ କାମ ପଡିପାରେ କେତେବେଳେ ଦେହ ପା ଖରାପ ହବ ଆ କଣ ସବୁ ଟାଇମ ରେ ସେ ଫୋନ ଟା ଉଠାଉଥିବେ କି ଫୋନ ରେ ଆଭେଲେବୁଲ ସେ ଥୀବେ କି ନଥିବେ ନା। ତାଙ୍କୁ କହିବ ନା ଆଉ କହିବୁ ମତେ ପଇସା ପତ୍ର ଟିକେ ଦିଅ ମୁଁ ରଖିଥିବି ପାଖରେ
ନା ହଜି ନା ଇଏ ଦଉନାହାନ୍ତି କହିଲେ ପଇସା ଦର ହଉଛି ନା କ ଇଏ ହବ ପଇସା ତୁ କଣ କରିବୁ କି ମୋ ପାଖରେ ପଇସା ହଉଛି ନା ନାଇଁ
ଏ ହେ କନଜୁସ ମସା ଟା ତାହଲେ। ମଉସା କଯୁସ ନା ତା ମା କନଯୁସ?
ମା କଞ୍ଜୁସ ମଉସା ହେଲେ ବି କଞ୍ଜୁସ୍ ପକେଟ ରୁ ବାହାର କରିକି ଇଏ ଦବାର ହଉଛି ନା ଇଏ ନାଇଁ।
ହଁ
ଆଉ ମନେ ସଦାବେଳେ ହଉଛି କି ନା ଇଏ ସ୍ତ୍ରୀ କି ଅସାନ୍ତି ରଖିଲେ କଣ ଭଲ କି? ଯେତେ କାମ କଲେ ହେଲେ ବି ଅଣ୍ଟିବନି।
ହଁ। ସଜବାଜ କରିକି ରଖିଲେ ହିଁ ହଉ ଚି ସବୁ
ଆଉ ଶାନ୍ତିରେ ରଖିଲେ କି ସେଇଁ ଏ ଶାନ୍ତି ଅଶାନ୍ତି ରଖିଲେ କି ଅଶାନ୍ତି ସଦାବେଳେ।
ହୁଁ ହଁ ସେଇଟା ତ ଅଛି ସ୍ତ୍ରୀ ସଉଛି ଭଲରେ ସଜବାଜ ହେଇକି ରହିଲେ ହଉଛି ସବୁ ଭଲ। ହଁ ହଉ ଆଉ ରହୁନାହାଁନ୍ତି ତ ଆଉ କଣ କରିବା ଆଉ କଣ ମାଡ଼ ଝାଟି ଝଗଡା ଝାଟି ଲଗେଇବ ନା କଣ? କିଛି ନୁହଁ। ଯାହା ଚାଲିଛି ଯେମିତି ଚାଲିଛି ଚାଲୁଥାଉ ଆଉ। ଆଉ ତମ ଘରେ ସବୁ ଖାଇ ପି ସାଇଲେଣି?
ହଁ ଆମ ଘରେ ଖଆପିଆ କରିସ୍ ତାରିଣୀ।
ହଁ ଏତେ ଜଲଦି ନା ସବୁଦିନ ଖାଉଛନ୍ତି ନା ଜଲଦି ଖାଇଦେଇଛନ୍ତି।
ହଁ ଆଜି ଜଲ୍ଦି ଖାଇଦେଇଛନ୍ତି। ଏଗାରଟା ହେଲାଣି ତ ରୋଷେଇ ସରିିଗଲାଣି ତ ଖାଇସାଇଲେଣି ଆଉ।
ଓହୋ ଭଲ କଥା ଆଉ ଆଉ ତୋ ଶଶୁର କେମିତି ଅଛନ୍ତି?
ହଁ ହେମିତି ଆଉ ମୋ ଶ୍ୱଶୁର ତ ବାୟ ପାଗଳ ଭଳିଆ ଇଏ ଆଉ।।
ସେ କିଛି କାମ କରନ୍ତିନି? ଆଉ,
କିଛି କାମ କରୁନାହାନ୍ତି ଇଁ ଘରେ ବସ୍ ସିକି ରହୁଛନ୍ତି।
ଓ ହଁ ଜାଣୁଛନ୍ତି ନା ନାଇଁ ସବୁ
ଜାଣୁଛନ୍ତି ଜାଣୁନାହାଁନ୍ତି।
ହଁ
ଜାଣୁସନ୍ତି ଜାଣୁନାହାଁନ୍ତି।
ତମ ଘରେ ତାହେଲେ ତ ଶାଶୁର ରାଜୁତି।
ହୁଁ।
ଓ ହୋ।
ଶାଶୁର ରାଜ ଆଉ ଘରେ କାହାର ମାନେ ଇଏ ରାଜ ନାହିଁ ତା ରାଜ ହଉଛି ଏନା ଚାଲିଆ ସେ ଯାହା କହିବା ହଉଛି କି ନା ଏଇ ଆମ୍ ଆମ୍ବ ଗଛରେ ପଣସ ଫଳିଛି ବଲେ ହଁ।
ତମ ଆଡେ ତମ ଆଡେ ଆମ୍ବ ଗଛରେ ପଣସ ଫଳୁଛି ନା ତୋ ଶାଶୁଅର ଘରେ ଫଳୁଛି।
ହଁ ସେଏ ଗଞ୍ଜାମରେ ଫଳୁଛି।
ଓହୋ ହ ହଉ ଆଉ କଳିମାଡ଼ ଲାଗିବାଠୁ ଭଲ ଶାନ୍ତି ଶାନ୍ତ ସରଳ ହେଇକି ରହିବାଟା ହିଁ ଭଲ।
କେତେ ସେ ଇଏ ଶାନ୍ତି ହେଇକି ରହିବା? କେତେ କଷ୍ଟ ଏମତି ପାଇବା କଷ୍ଟ ପାଇବାର ଗୋଟେ ସୀମା ଅଛି ନା?
ସିଏ ତ ଶୁଣୁନାହାନ୍ତି ଘରକୁ ଆମ ଘର ଆଡେ ଆସେ ବୁଲିିବାଲିିକି ଯିବୁ ମନ ଟିକେ ଥଣ୍ଡା କରିକି ଯିବୁ ବାକି ସିଏ ତ କହୁଚୁ ତାଙ୍କେ ଛାଡୁ ବିି ନାହାଁନ୍ତି ବୋଲି। ଆଉ ଏମିତି ହେଲେ କେମିତି ହବ। ଯୁଆଡୁ ହେଲେ ଗୋଟେ ମାନେ କରିବା ପାଇଁ ପଡିବ ଆ ଏଇ ସେଇଠି ରହିବୁ ନହେଲେ ଆସିକିନା ବୁଲାବୁଲି କରିକି ଯିବୁ, ଆଉ ସେ ସବୁଟାକୁ ଜଗିଲେ କେମିତି ହବ ପଇସା ଦେବେନି, ତାପରେ କୁଆଡେ ଯିବା ପାଇଁ ଛାଡିବେନି, ସେମିତି ହେଲେ କଣ ହବ? ହଉ ଛାଡେ ଯ ହଉଛି ଯାହାହଲା ହେଲା ଆଉ ମୁଁ ଟିକେ ଏଠି ରୋଷେଇ କରୁଥିଲି ଯେ ମୁଁ ଫୋନ ଟା ଧରିକନା କଥା ହେଇପାରିନି ହେଲା ମୁଁ ରଖୁଛିତେ କରିବି ପରେ ହେଲା।
ଓହୋ
ହଁ ହଁ